ହାଲୋ।
ହଁ। ହାଲୋ। ଏ ବସିଥିଲି ଆଉ ତମେ।
ଓ ମୁଁ ଶୋଇଥିଲି ଏବେ।
ଆଉ କଁ ଖାଇ ସାଇଲଣି।
ହଁ।
ଆଉ କେମ୍ତି ତମ ଆଡ଼େ ଖରା କେମ୍ତି ସବୁ ହଉଚି?
ଖରା ଭଲ ଖରା ହଉଚି।
ଭଲ ଖରା।
ହଁ।
ଗରମ ହଉନି।
ନା ନା ଆମ ଆଡେ ଏନା ଥଣ୍ଡା ପାଗ ଚାଲିଚି ପରା।
ଓହୋ ଶୀତ ଲାଗୁଚି ହଉ କମଳ ଘୋଡ଼େଇ ଶୋଇପଡ଼।
ଭାବୁଚି ସେୟା କରିବି ଯାଉଚି।
ହୁଁ
ଅଭିକା ଛାତ ଉପରେ ଯାଇକି ଦଶ ପନ୍ଦର ମିନିଟ୍ ଭଳିଆ ଠିଆ ହେଲ।
ଛାତ ଉପରେ ଏ ସି ଛାତ ଉପୁରକୁ ଯାଇଥାନ୍ତି ଯେ ବହୁ ଶୀତ ହବ ପରା।
ଶୀତ କେମ୍ତି ହବ କି କମଳ ଟେ ଧରିକି ଯାଅ ସେଠି ଠିଆ ହବ ଘୋଡେଇ ଘାଡ଼େଇ ହେଇକି ଆଉ ବେଶୀ ଶୀତ ଲାଗିବନି।
ଆଁ ନା ମୁଁ ସମ୍ଭାଳି ପାରିବିନି।
ଆଉ
ଶୀତ ବହୁ ଜୋରେ ହବ ମୁଁ ସେଥିପାଇଁ ଘରକୁ ଯାଉଚି।
ଓହୋ।
ପୁଅ ତୋ ବାପା ବା ପାଠ ପଢୁଚି କି ନା କଁ କରୁ
ଦିଦି। ଟିକେ ଲାଇନ୍ ରେ ରୁଅ।
ହଉ।
ହ ଭାଇ ହ୍ୟାଲୋ।
ହଁ।
ହଁ, କୁହ।
ଆଉ ଘରେ ସବୁ ଭଲ?
ହଁ, ଭଲ।
ହଉ ତମ ଦେହ ପା ସବୁ ଭଲ ଅଛି?
କଣ?
ମୁଁ କହିଲି ତମ ଦେହପା ସବୁ ଭଲ ଅଛି ନା ନାଇଁ?
ହଁ ଭଲ ଅଛି।
ଓହୋ।
ଦି ଦିନି ହେଲାଣି ତ ମୁଣ୍ଡ ଟା ବିନ୍ଧୁଥିଲା ଯେ ଟିକେ ଭଲ ଲାଗୁଛି ତ ଏବେ ଆଉ।
ଆଉ ତମର ଯୋଉ ଚାଷ ହେରିକା ସବୁ କରାହେଲାଣି ନା ନାଇଁ?
ହଁ ହଉଛି ଚାଷ କରାହଉଛି, ଆଜି ଯାଇଥିଲି ବିଲକୁ।
ଓହୋ! ତାହଲେ ସବୁ ଷ୍ଟାର୍ଟ ହେଲାଣି ଚାଷ ବାଷ?
ହଁ ତମ ଆଡେ?
ହଁ ଆମଡେବି ସେମିତି ହେଲାଣି ଆଉ।
ଓହୋ, ତମର କରୁଛ ନା ନାଇଁ?
ହଁ ଆମର ହୁଏ।
ଚାଷ ଆରମ୍ଭ କଲଣି ନା କରିନ?
ହୁଁ ଆରମ୍ଭ ହେଇନି ହବ ଆଉ, ସମସ୍ତଙ୍କର କଲେଣି, ଆମର ଖାଲି ହେଇନି। ମାନେ ବିଲ ଫିଲ ସବୁ ଚାଷ କରା ହେଇସାରିଲାଣି, ହେଲେ ତା ଆଗକୁ କିଛି ହେଇନି, ସେମିତି ସି ଠିକ୍ ଅଛି ଆଉ।
ତଳି ପକା ହେଇନି କି?
ନାହିଁ।
ଔ! ଆଜି ତ ଆମର ଲାଇ ପକା ହେଇଛି ବିଲରେ ତଳି।
ଓହୋ!
ଖାଇସାରିଲୁଣି?
ହଁ ଖାଇଛି।
କଣ କଣ କରା ହେଇଥିଲା?
ସେଇ ଭାତ, ତରକାରୀ ହେଇକି ଆଉ।
ହୁଁ ହୁଁ!
ଆଉ ତମେ ଖାଇଛ ନା?
ହଁ!
ତମେ ପିଠାପଣା ଭିତରୁ କଣ କଣ ଖାଇବାକୁ ଅଧିକ ଭଲ ଲାଗେ?
ମତେ, ମତେ ଚକୁଳି ପିଠା ଭଲ ଲାଗେ।
ଓହୋ!
ଆଉ ପୋଡ ପିଠା ନାହିଁ ତ?
ପୋଡ଼ପିଠା
ହଁ।
ହଁ।
ସେଇଟା ମୋ ଅପା ଘର ସବୁବେଳେ ବନେଇକି ଆଣିଦିଅନ୍ତି ରଜ କି ଅଲଗା ପ ପର୍ବରେ ସବୁବେଳେ ଆଣନ୍ତି ବନେଇକି ଭଲ ଲାଗେ ଖାଉ ଆମେ।
ଓହୋ। ଆଉ ତମେ ଠାକୁରଙ୍କ ଉପରୁ କୋଉ ଠାକୁରଙ୍କୁ ହୁଁ? କଣ କହିଲ? ହ୍ୟାଲୋ।
ହ୍ୟାଲୋ।
ହଁ।
କଣ ଗୋଟେ କହୁଥିଲ? କଲଟା ଆସିଥିଲା ଭାରି ଯେ।
ଓହୋ। ମୁଁ କହିଲି ଯଉ ଠାକୁରଙ୍କ ଉପରୁ, ଠାକୁରଙ୍କ ଭିତରୁ କୋଉ ଠାକୁରଙ୍କ ତ ତମକୁ ଅଧିକ ଭଲ ଲାଗେ।
ମୋତେ?
ହଁ।
ମତେ ଶ୍ରୀକୃଷ୍ଣ ଠାକୁରଙ୍କୁ।
ଓହୋ।
ତମେ?
ହଁ ମତେ ସେ ହନୁମାନ ଯୀ କ ଅଧିକ ଟିକେ ଭଲ ଲାଗେ।
ଓହୋ। କାରଣ?
କାରଣ ସେମିତି କିଛି ନାହିଁ, ସେମତି ଭଲ ଲାଗେ ଆଉ।
ଭକ୍ତ ବହୁତ ବଡ଼ ଆଉ।
ହଁ ସେମତି।
ହଉ ତମ ଗାଡେ ସବୁ କେମିତି ପର୍ବପର୍ବାଣୀ ହୁଏ ନା ନାହିଁ?
ହଁ ଆମ ଗାଁରେ ଭଲ ପର୍ବପର୍ବାଣୀ ପାଳନ କରନ୍ତି। ଦଶହରାରେ ଦଶହରା ଟାଇମରେ ଆମ ଗାଁରେ ପୂଜା କରନ୍ତି ସବୁ। ଶିବ ପାର୍ବତୀ ପୂଜା କରନ୍ତି। ହନୁମାନ ପୂଜା କରନ୍ତି। ଲକ୍ଷ୍ମୀ ପୂଜା କରନ୍ତି।
ଓହୋ। ଆଉ ଏ ରଜ ପରେ ଆଉ କିଛି ହବ ନା ନାହିଁ। ପର୍ବପର୍ବାଣୀ ପାଳନ କିଛି ହୁଏ ନା ନାହିଁ।
ରଜ ପରେ ଯାହା ଆସେ। ପର୍ବପର୍ବାଣୀ ଯାହା ଥିବ ସବୁ କରନ୍ତି। ସବୁ ପର୍ବପର୍ବାଣୀ ପାଳନ କରନ୍ତି ଆମର ଏଠି।
ଓହୋ।
ଦଶହରା ଆସୁଛି ଯେ
ହୁଁ ହୁଁ।
ସେ ଦଶହରାକୁ ଆମର ଏଠେ, ଶିବ ପାର୍ବତୀ ପୂଜା କରିବେ।
ଆଉ ରଥଯାତ୍ରା ହେରିକା ସବୁ ହୁଏ ନା ନାଇଁ ତମ ଗାଁ ଆଡେ।
ହଁ ଆମ ଗାଁରେ ହୁଏନି ଯେ ଯୋଉ ଆମ ପାଖରେ ଗୋଟେ ସହର ଅଛି, ସେଇଠି ପାଳନ କରନ୍ତି। ଆମେ ଯାଉ ସାଙ୍ଗମାନେ ସମସ୍ତେ ଦେଖିବା ପାଇଁ। ସେଠି ପ୍ରସାଦ ଦିଅନ୍ତି। ପ୍ରସାଦ ସେବନ କରୁ ଆମେ
ଓହୋ।
ଯାଇ ବୁଲାବୁଲି କରିକି ଆସୁ ଆଉ। ଦେଖି ଦର୍ଶନ କରିକି ଆସୁ ଭଲ ଲାଗେ ବହୁତ। ତମର ସେଠି ହୁଏ ନା ନାହିଁ?
ହଁ ଆମର ଇଆଡ଼େ ରଥଯାତ୍ରା ଆମ ଗାଁରେ ହୁଏ। ଆଉ ସେମିତି ସବୁ ପର୍ବପର୍ବାଣି ପାଳନ ହୁଏ ଆଉ।
ତୁମ ଗାଁରେ କରନ୍ତି?
ହଁ ହୁଏ।
ହୁଁ। ହଁ ଏଇ ପାଖରେ କରନ୍ତି। ବଜାର ବାଜାର ସବୁ ବଜାର ଆଡେ ବୁଲାନ୍ତି। ଆମେ ବି ଯାଉ ବୁଲୁ ତାଙ୍କ ସହିତ।
ହଉ ତମ ଆଡ଼େ ବର୍ଷା ହେରିକା କାଲି ହେଇଥିଲା ନା ନାଇଁ?
କାଲି ବର୍ଷା ହଉ ଯୋଉ ଉଠେଇଥିଲା ବର୍ଷା ହେଲେ ହେଲାନି।
ଓହୋ।
ଖାଲି ଟୋପେଟୋପେ ପାଣି ପକେଇଦେଇକି ଆଉ ହେଇନି ତ ବର୍ଷା।
ଆମେ ସେତେବେଳେ ଯାଉଥିଲୁ ଜଳଖିଆ ଖାଇବା ପାଇଁ ସେତେବେଳେ ଉଠଉଥିଲା ବର୍ଷା। ଆମେ ଭାବୁଥିଲୁ ବର୍ଷା ହବ ବୋଧେ ଫସିଯିବୁ ପୁରା ଆଉ। ଉଦା ହେଇଯିବୁ ରେ। ସାରିକି ଯାଉଛି।
ଆଉ କଣ ଘରେ ସବୁ ଭଲ?
ଅବେଳାରେ‍ ଲଗୋଉଛୁ ଆଉ। ତା ପାଖକୁ ମୁଁ କଲ କରିନି କରିବି। ନ ମି ଆଉ ଅଳ୍ପ ଅଛି ଯିବା ତାପରେ ଆଉ ହଁ ହଁ ହଁ କହିଲେ ଏଇଟା ପଛେ ଆଉ ଟିକେ ପରେ କଲ୍ କରିବି ଆଉ।
ଖେଲିିବା ନା ମୋ ଖେଳିବା ପାଇଁ ଇଛା ହେଉନି ହଉ।
ହଁ ତମର ଟାଇମ ତ ହେଇଗଲାଣି ରଖ ଆଉ।